ହଁ କଣ କରୁଥିଲେ
ଏଇ ବସିଛି ଘରେ ଆଉ ବର୍ଷା ଟିକେ ହଉଥିଲା ବସିଛି ଆଉ ଆପଣ କଣ କରୁଛନ୍ତି
ଏ ଟିକେ ବାହାରିଛି ଭୋକ ହଉଥିଲା ନିଜ ଆଏ ଏଇଠି କଣ ମିଲି ଯଦି କଣ ଛଣାଛଣି କି କଣ ହେଇଥିବ ଛଣାଛଣି ନୁହେଁ ଝିଅ ଟିକେ ମୋର ମକା ଖାଇବାକୁ ପସନ୍ଦ କରେ
ହଁ
ମକା ଟିକେ ଯଦି ଥିବ ସିଜା ମକ ମକା ନର୍ମାଲ ମକା ତ ବର୍ଷା ଦିନେ ମିଳେ ଏଇ ସିଝା ମକା ଟିକେ ଥିଲେ ଆ ଯିବି ନେଇକି ଆସିବି ବୋଳି ଖାଇଵା ପାଇଁ ବାହାରିଛି ଆଉ କୁହନ୍ତୁ
ଆଉ ସମସ୍ତେ ଭଲ ଘରେ
ହଁ ହଁ ସବୁ ଭଲ ଆଉ ଚାଲିଛି ଗରମରେ ସବୁ ବିରକ୍ତି ଚିଡି ଚିଡିଆ ହେଉଛନ୍ତି ଖାଲି ଚଲେଇବା କଥା ଆଉ
ହଁ ବର୍ଷା ହଉନି ସେପଟରେ
ନା କିଛି ବର୍ଷ ନାଇଁ ମଝିରେ ଦି ତିନି ଦିନ ହେଲା ଯେ ଯୋଉଁ ରେ ଯୋଉଁ ହିଏରେ ଗରମ ହଉଛି ସେଇ ହିସାବରେ ସିନା ବର୍ଷା ହେଲେ ବର୍ଷା ଟା କାଟିବ ଆଉ ଏଇ ଯୋଉ ଗରମକୁ ଏଇ ବର୍ଷରେ ମତେ ଲାଗୁଛି ଆଉ ଟିକେ ଏଇ ଯେ ଗୁଳୁ ଗୁଳି ହଉଛି ଇଏ ହଉଛି ହଁ ବା
ଯଦି ଟିକେ ଜୋରରେ ବର୍ଷା ହୁଅନ୍ ପୁରା ମାଟି ତଳ ଯଦି ଓଦା ରୁହନ୍ତା ତାହେଲେ ଥଣ୍ଡା ଲାଗନ୍ତା
ଜୋରରେ ହାୱା ଦରକାର ପୁଣି ଟିକେ ଅଧିକା ସମ
ସମୟ ହବା ଦରକାର ଆଉ ଇଏ ଟିକେ- ଟିକେ ଝିପ୍ରରି ଝିପରି ହଉଛି ଯେ ସେ ମାଟି ତଳେ ଯୋଉ ବାମ୍ଫ ବାହାରୁଛି ସେ ଆହୁରି ଗରମ ଲାଗୁଛି-
ହୁଁ-
ଆଉ କେମିତି କଣ ଦୀପାବଳି ପାଳନ କରିବ ଆସୁଛି ତ ଦୀପାବଳି ଆଗକୁଠ-
ହ ଦୀପାବଳି ତ ଏଥର କଣ ଅ ନଭେମ୍ବର କୋଡିଏ ଆଡେ ବୋଧେ ପଡୁଛି- ଆଉ- ନଭେମ୍ବରରେ ଆଉ ମୁଁ ହଉଛି ଆମ ଘରେ ତ ମୁଁ ହଉଛି ସାନ- ଆଉ ମୋର ବ- ଯା ଦେଢସର ସବୁ ବାହାରେ ପୁନେଇରେ ରହୁଛନ୍ତି- ଆଉ ନର୍ମାଲି- ଦୀପାବଳିରେ ଆସିବା କଣ ଜାଣିଥିବେ ଦଶହରା ଦୀପାବଳିରେ ଯିବା ଆସିବା ପାଇଁ ନା ରେଳରେ ଟ୍ରେନ ରେ ଟିକଟ ମିଳେ ଆଉ ଫ୍ଲାଇଟ ରେ- ତ ଦରକାରଠୁ ଅଧିକା ମାନେ ଦି ଗୁଣା ରେଟ ଏମିତି ଥାଏ- ତ ସିଏ- ସେଇଥିପାଇଁ ଆଗୁ ଆସନ୍ତି ସେଇ ଟାଇମ ରେ ଆସନ୍ତିନି- ଆଉ ଏଇଥର କିନ୍ତୁ ଆମ ମୋ- ଯା ର ଭାଇ ଅ ପୁଅର ବର୍ଷ ପୁରାଣୀ ଅଛି ତ ସିଏ କଣ ଦି- ଦୀପାବଳି ଆସିବା ପାଇଁ ପ୍ଲାନ କରୁଛନ୍ତି ଯେ- କିନ୍ତୁ କଣ ଦେଖୁଥିଲେ ଏବେ- ଏଠୁ ହିଁ ବୁକ୍ କଲା ବେଳେ ଫ୍ଲାଇଟ ଟିକଟ ହଉଛି ଏ ପାଞ୍ଚ ହଜାର ଜାଗାରେ ହଉଛି ନଅ ହଜାର ଏଇ ତିନି ମାସ ପୂର୍ବରୁ- ଆଉ ଟ୍ରେନ୍ ଟିକେ- କଟକ ଜମା- ମିଳୁନାହିଁ ସେଇଟା ଏବେ ୱଟିଂରେ ବି ଆସିବ କି ନାହିଁ ସି ନାହିଁ କାହିଁକି କହିଲେ ସବୁବେଳେ ସେ ଯେତେବେଳେ ବି ଟାଇମରେ ଟ୍ରେନ ପାଇଁ ଟିକଟ କାଟନ୍ତି ସେମିତିଆ ଭିଡ ରୁଏ ତ ଯାହାହେଲେ ବି ତା ଆସିବେ ଟ୍ରେନ ନହେଲେ ବି ଫ୍ଲାଇଟ ରେ ଆସିବେ ଅଧିକ- ହେଲେ ବି କାହିଁନା ସେ ପ୍ରୋଗ୍ରାମ ଟା ତ ଅଛି ସି ଆସିବେ ତ ଏଇଥର ଭାବିଚୁ ଟିକେ ଭଲରେ ଟିକେ ଘରେ ସମସ୍ତେ ଆମ ସବୁ ଫ୍ୟାମିଲି ଶାଶୁ ଶ୍ୱଶୁର ଝିଅ ଛୁଆ ଝିଆରି ଫିଆରି ସମସ୍ତେ ମିଶି ଆଉ ଭଲରେ ଟିକେ ଦି ଦିନ ଆମଁ ବି ଛୁଟି ନେଇକି- କି ଯିବି ଆମେ ସବୁ ଯିବୁ ଘରକୁ- ଆଉ ଘରେ ସମସ୍ତେ ପାଖାପାଖି- ଆଖି ଆଠ ଦଶ ଦିନ ରହିବୁ ସେଇ ଭିତରେ ଟିକେ ବୁଲାବୁଲି ଦୀପାବଳି ପାଇଁ ବାଣ କିଣା କିଣି ଆମର ସେଠି ଆଠ ଗୋଡ ପାଖରେ ଟିକେ ବାଣ ଫାଣ ଭଲ ମିଳେ- ସେଠି ଯାଇକି ନେଇକି ଆଣୁ- ଆଉ ଭାବିଛୁ ଏଇଥର- ଟିକେ ଭଲରେ ସେମାନେ ଆସିଲେ ଟିକେ ଭଲରେ କଟିବ ଆଉ ଆପଣଙ୍କର କଣ କେମତି ପ୍ଲାନ କରିଛନ୍ତି-
ଆମର ସେମିତି ନର୍ମାଲ ଆମର ଦୀପାବଳି ଦିନ ଆମର ଯୋଉ ମା କାଳୀ ଠାକୁରଙ୍କର ପୂଜା ହୁଏ ଆମ ବଜାରରେ- ବଜାରରେ- ତିନି ଦିନ ଧରି ଯାତ୍ରା ବି ହୁଏ ଆଉ-
ହ ହୋ-
ମେଳା ବି ବସେ- ତ ଅନେକ ପ୍ରକାର ଦୋକାନ- ଖେଳନା ଦୋକାନ ବେଲୁନ ଦୋକାନ ଝିଅ ଝୁଆଙ୍କୁ ସଜେଇବା ପାଇଁ ଯୋଉ- ଷ୍ଟେସନାରୀ ଦୋକାନ। ଆଉ କିଛି ଖାଇବା ଜିନି । ବି ବିକ୍ରି ହବା ଯୋଉ ଆମର ମଥୁରା କେକ ଲଙ୍କା ଚପ ଫୁଙ୍କା। ପୁରି ଏ ସବୁ ଇତ୍ୟାଦି ସବୁ ଚାଟ। ଚୋପ ସବୁ ସେଗୁଡା ବି ପଡେ ଆଉ ତାପରେ। କାଳୀ ଠାକୁରଙ୍କୁ ଦର୍ଶନ କରିବା ପାଇଁ ବହୁତ ଆଖପାଖ ଗାଁରୁ ବି ଲୋକ ବହୁତ ଆସନ୍ତି। ଆଉ ଯାତ୍ରା ବି ଦେଖନ୍ତି। ଆଉ ତାପରେ ଆମର ଦୀପାବଳି ଯୋଉ ଦିନ ଆରମ୍ଭ ହୁଏ ସେଦିନ ତ ଆମର ସନ୍ଧ୍ୟା ବେଳେ ଯାଇକି ସମସ୍ତେ। ଦୀପ ଆଉ ମହମବତୀ ସମସ୍ତେ କିଣିକି ଧରିକି ଆସନ୍ତି ତା ସହିତ ଅନେକ ପ୍ରକାର ବାଣ ଛୋଟ ବଡ ବାଣ ମିଶେଇକି ସବୁ କିଣିକି ଆଣନ୍ତି। ସନ୍ଧ୍ୟା ହେବା ପୂର୍ବରୁ ସମସ । ତାଙ୍କ ଘର ବାରଣ୍ଡା ଚଉରା ସମସ୍ତ। ଙ୍କ ଆଡେ ଦୀପ ମହମବତୀ ଲଗେଇ ଦିଅନ୍ତି ସେଦିନ ଏତେ ଆଲୋକିତ ଦେଖାଯାଏ ଯେ ଗାଁ ପୁରା ଭରି ଉଠେ ବହୁତ। ଭଲ ଲାଗେ ଆଉ ସନ୍ଧ୍ୟା ହେଲା ମାନେ ତ ସମସ୍ତେ ବାଣ ଫୁଟେଇବା ଆରମ୍ଭ କରନ୍ତି ଆଉ।
ହଁ ନାଇଁ ଭାଇ ଠିକ କହିଲେ ଗୋଟେ ଜିନିଷ ଦେଖିବେ ପୁରୁଣା ଯାହା ହେଲେ ବି ଯେତେ ଆଜିକାଲି କଣ ଲୋକ ସବୁ ନୁହଁ କି ଦୀପ ପିପ ନ ଲଗେଇ ଲିଚୁ ଲାଇଟ୍ ଏଇ ସବୁ ଲଗଉଛନ୍ତି। କିନ୍ତୁ ଆପଣ ଦେଖିବେ ଘର। ର ଦୀପରେ ସଜ। ସେ ବାବା ଯୋଉ ଘରର ସୁନ୍ଦର ତାର ଯୋଉ ଆଲୁଅ ପଡେ ସେଇଟା ଯେତେ ସୁନ୍ଦର ଦେଖାଯାଏ। ଲିଚି ଲାଇଟେ ସେ ସବୁ ଆଉ ଏ। କେତେ ବ ଆଜିକାଲି ଲୋକ ଧୀରେ ଧୀରେ ଏଇ ସବୁ ଜିନିଷରେ ବଦଳି ଗଲେଣି କିନ୍ତୁ ଆମେ ଯଦି ଚିନ୍ତା କରିବା ଦୀପଟେ ତ ଏକ ତ ଦୀ । ପ ସବୁ କଣ ପାଇଁ ଦୀପ ଜଳାଉଥିଲା ସେଇ ସମୟରେ ପୋକ ଫୋକ ବହୁତ ହୁଏ ଦୀ । ପ ଇଏରେ ସେଗୁଡାକ। ପୋଡିଯାଏ ବାଣ ଫୁଟା ଯାଏ ଏଇଥି। ପାଇଁ ଯେ ତା ଇଏରେ ପୋଡିଯାଏ। କିନ୍ତୁ ଗୋଟେ କ । ଥା କହିବା ଗଲେ ଆଜିକାଲି ଲୋକ ଏଇ ଲାଇଟ୍ ଫାଇଟ୍ ଲଗଉଛନ୍ତି ଏଇଥିରେ କଣ ଦେଇ। ହେଲା ଗୋଟେ ଜିନିଷ ହେଲା ଆମର ମାନେ ଯୋଉ ଜିନିଷ ପାଇଁ ଦୀପ ଟା ଜଳା ହୁଏ ସେଇ ପରମ୍ପରାଟା ତ ବୁଡିଗଲା ତା ସହିତ କିଛି ଗୋଟେ ଛୋଟ ମୋଟ କୁମ୍ଭ କୁମ୍ଭାର କୁମ୍ଭାର ମାନେ ସେମାନେ। ଏ ଯୋଉମାନେ ଲୋକ ସବୁ ହଁ। ଯୋଉ ମାଟି ତିଆରି କାମ କରନ୍ତି ସେମାନଙ୍କର ଇଏ ଟା ବି ବୁଡିଗଲା।
ହଁ ତାଙ୍କ ସଂସ୍ଥା ଟା ବୁଡିଗଲା ଆଉ। ସମ। ସେ ତ ଲାଇଟରେ ଆଣିକି କ। ଇଆଡୁ ଆଉ ସିଏ ଆଉ କାହିଁକି ଦୀପ ବନେଇବେକୁ ଯିବେ ଯେ। ଆଉ ଏମିତି ତାପରେ ବି ଗୁଜୁରାଣ ମେନ । ଯାଉଥିଲା ନା ଦୀପ ବିକ। ବିକ୍ରି କରିକି ଦୀପାବଳି ଆସିଲେ ସେ କେତେ ଖୁସି ହେଇଯାଉ। ଅଲେ ଯେଥର କିଛି ଦୀପ ବିକ୍ରି କରିକି ଆମର ଗୁଦୁରାଣ ମେଣ୍ଟିବା ବୋଲି କିନ୍ତୁ ସେତିକି ବି ଆଉ ହେଇପାରୁନାହିଁ। ଲୋକ ସବୁ ଆଡଭାନ୍ସ କରିକି ଲାଇଟ୍ ଲଗେଇ ଦଉଛନ୍ତି ସିନା କିନ୍ତୁ କହିବାକୁ ଗଲେ ଆମର ଦୀପ ମୋମବତୀ ରେ ପୁରା ଗାଁ ପୁରା ବହୁତ ସୁନ୍ଦର ଦେଖାଯାଏ। ଆଉ ଛୋଟ ଯେତେବେଳେ ଥିଲୁ ହଁ କୁହନ୍ତୁ।
ମୁଁ କହିଲି ଆଉ ଗୋଟେ ଜିନିଷ ଆପଣ ଦେଖିବେ। ଯେ ଆଗରୁ କଣ ଆମେ ଛୋଟ ଛୋଟ ବାଣ ଯୋଉ ସବୁ ମାନେ ନର୍ମାଲ ଯୋଉ ସବୁ କିଛି କ୍ଷତି ପୂରକ ନୁହଁ। ଅଳ୍ପ ଶବ୍ଦ ହୁଏ ସେଇ ସବୁ ବାଣ ଫୁଟୁ ଆଜି କାଲି କଣ ରକେଟ ପମ୍ ଏଇ ସବୁ ଏତେ ଶବ୍ଦ ପ୍ରଦୂଷଣ କରିଦଉଛନ୍ତି ଆଉ ପରିବେଶ ଏତେ ପ୍ରଦୂଷଣ ହେଇଯାଇଛି ସେଇଥିପାଇଁ ଏବେ ମାନେ ସରକାର ଗୋଟେ ନିୟମ କରିଛନ୍ତି ଯେ ଗୋଟେ ତାଙ୍କର ଗୋଟେ ବ୍ରାଣ୍ଡ ଥାଏ୍ରୀ ସେଇ ବାଣକୁ ହିଁ କିଣିବାକୁ କିନ୍ତୁ ଲୋକ ତ ଦୋକାନୀ ତ ନାନୁ ନାହାନ୍ତି କେ ଲୋକ ବି ଦେଖ ଦେଖୁନାହାନ୍ତି ସିଏ ଯୋଉ ବାଣ ମିଳିଲା ଶସ୍ତାରେ ଏରେ ସେଇ ସବୁ ବାଣ ଅ ସେମାନେ ବ୍ୟବହାର କରନ୍ତି କିନ୍ତୁ ସେଇଟା ପରିବେଶ ପାଇଁ କେତେ କ୍ଷତିକାରକ ତାପରେ ଏଇ ଯୋଉ ଶବ୍ଦ ବାଲା ବାଣ ଯୋଉ ହଉଛି କେତେ ଶବ୍ଦ ପ୍ରଦୂଷଣ। କେତେ ବାୟୁ ପ୍ରଦୂଷଣ ହଉଛି। ମାନେ ସହର ମାନଙ୍କରେ ସେ ସେଥିପାଇଁ ସମୟର ବ୍ୟବସ୍ଥା କ କହିଛନ ଯେ ନଅଟା ସାଢେ ନଅଟା ପରେ କେହି ଆଉ ବାଣ ଫୁଟେଇବେନି ତ ଧୀରେ ଧୀରେ ପରମ୍ପରା ଟାକୁ ଏତେ ଦୂଷିତ କରିଦେଲେଣି ଯାହା ସୁ ସରକାର ବାଧ୍ୟ ହଉ ଯେ ତମେ ଏତିକି ପରେ ଆଉ ଫୁଟେଇବନି ଏତିକି କରିବନି ଏଇ ଦିନ କରିବନି ଏଇ ସବୁ ବ୍ୟବସ୍ଥା କଲେଣିି। କିନ୍ତୁ ଆମେ ଏଇ ସବୁ ଜିନିଷ ବାଣ ଫୁଟେଇବା ଠିକ କିନ୍ତୁ ପରିବେଶ ର ଇଏଟାକୁ ଦେଖିକି ଆମେ କୋଉ ବାଣ ଫୁ
ବସ ସେଇଟା ଠିକ।
କମାବଳି ମାନିବି ହଁ।
ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ବି ଏତେ ଆମେ ବଡ ବଡ ବାଣ ଆମେ ଫୁଟଉନଥିଲୁ ଯେମିତିକ ଆମର ଆସେ ହେଲା ଟିକିଲି ବାଣ ବନ୍ଧୁକ ଯୋଉଟା ଫୁଟାନ୍ତି ଜେଜେରୀ ବାଣ କୁମ୍ପି ବାଣ ଗୁଟା ନର୍ମାଲ କିଛି। କେତେ ଫଳ ଦୂଷିତ ନୁହେଁ ସେଗୁଡାକୁ ଆମେ ଫୁଟେଇକି ଇଏ କରନ୍ତି କିନ୍ତୁ ଏବେ ଯୋଉ ନୂତନ ଧରଣର ସବୁ ବାଣତି ଅଛନ୍ତି ବହୁତ ମାତ୍ରାରେ ସେ ଆମ ବାୟୁ ପ୍ରଦୂଷଣ କରୁଛି ପରିବେଶକୁ। ଆଉ ସେଗୁଡାକୁ ଆଖି କି ସରକାର ସବୁ ନିୟମାବଳୀ କରିଛନ୍ତି ଆଉ।
ହଁ ତାପରେ ଆଉ ଆପଣଙ୍କର ସେ ଯୋଉ ଦୀପାବଳିର ବଡ ବଡୁଆଙ୍କ ପୂଜା କରନ୍ତି ନା ଯୋଉମାନେ ସମସ୍ତେ ପୋଅ ପିଲା ଘରର ସମସ୍ତେ ଜେଜେପଠୁ ଆରମ୍ଭ କରି ଦାଦା ପଡା ବା ସମସ୍ତେ ତାଙ୍କ ଦେଖେଇ ଯୋଉ ବଡ ବଡୁଆ। ଲୋକ ପୂଜା କରନ୍ତି ଆପଣଙ୍କର ଅଛି ନା।
ସେ ଯୋଉ କହା ଖାଡି ଜଳେଇକି ହୁଁ ବଡ ବଡଆମଡ କେେ ଅନ୍ଧାରରେ ଆସ ଆଲୁଅରେ ଯାଅ ବୋଲି। ହଁ ସେ ଏଇଟା ଆମର ଓଡିଶାରେ ତ ସେଇଟା ଦୀପାବଳିରେ ଗଣାଯାଏ ଆଉ ପଇୟା ଶ୍ରାଦ୍ଧ ଯୋଉ କୁହନ୍ତି।
ହଁ ସେଇଟା ଗୋଟେ ପରମ୍ପରା ଗୋଟେ ଭଲ ହଁ
ଓହୋ ଘରେ ବି ପିଠା ବି କରନ୍ତି ଦୀପାବଳିରେ ଆଉ କିଛି ନୂତନ ଜିନିଷ ଖାଇବା ପାଇଁ ବି କରାଯାଏ ଆଉ
ହଁ ତାପରେ ଆଜି କାଲି ଗୋଟେ ଦେଖ ଦେଖିଥିବେ ଦୀପାବଳିରେ ସମସ୍ତଙ୍କ ଘରେ ବହୁତ ସୁନ୍ଦର ସୁନ୍ଦର ରଙ୍ଗୋଲି ବି ମୂର୍ଜରେ ବନାନ୍ତି। ବହୁତ ବଢିଆ ହାପି ଦିିବାଲି ଲେ ସିଏ ସବୁ ସେ ସବୁ ବି ଘର ଗୁଡାକ ଦେଖିବାକୁ ଭାରି ଭଲ ଲାଗେ ସେଇ ସବୁ ଜିନିଷ ଗୋଟେ କେଆଡୁ ଦୀପାବଳି କୁ ଆମେ ଏମିତି ଆମ ପରମ୍ପରା କୁ ବଜେଇ ରଖିବା ଦରକାର ଯୋଉଥିରେ ପରିବେଶ ଆଉ କୌଣସି ଲୋକଙ୍କୁ କ୍ଷତି ହବା କଥା ନୁହଁ ଏମିତି ନୁହଁ ଯେ ଆମ ମଜାରେ କାହାର ଗୋଟେ କ୍ଷତି ହେଇଯାଉ। କୋଉ ଜୀବଜନ୍ତୁ ହୋଉ କି ପକ୍ଷୀ ହୋଉ ସେ କୋୖଣସି ସେ ଲୋକର ଏଇ ସବୁ ଦେଖିକି ଆମେ ପରମ୍ପରାକୁୁ ବଜେଇ ରଖିବା ଦରକାର କିନ୍ତୁ ଆଜିିକାଲି ସବୁ ଖରାପ ହେଇଗଲାଣି।
ହଁ ବା ସବୁ ସେମିତି କରୁଚନ୍ତି ଦୀପାବଳି ମାନୁଚନ୍ତି କିଛି ଅଛନ୍ତି ଦୀପାବଳି ଦିନ ଭୋଜି ଭାତ କରୁଚନ୍ତି ଆମର ମଦ ପାଣି ସବୁ ପିଇ କରିକି ବାଣ ଫୁଟଉଚନ୍ତି ଯାହା ଫଳରେ କି ନିଜର କ୍ଷତି ହଉଚି ସେମିତି କରିବା କଥା ନୁହଁ ବି ସୁଧେ ଆଉ ତା ଫଳରେ ନିଜର କ୍ଷତି ଚିନା ଆଉ
ସବୁ ଆମେ ଦେଖିକି ଇ କରିବା କଥା।
ଆମ ଆପଣ ଛୋଟ ବେଳେ କଣ କଣ ବାଣ ସବୁ ଫୁଟେଇଥିଲେ?
ମୁଁ ଛୋଟବେଳେ ମତେ ମନ ଅଛି ମୁଁ ପ୍ରଥମେ ପ୍ରଥମେ ଯେତେବେଳେ ବାଣ ଫୁଟେଇବାକୁ ଡରୁଥିଲି ମୋ ଭାଇ କଣ କୁହେ ସେ ତାଳ ବାଣଥାଏ ତାଙ୍କୁ କଣ କରେ ଗୋଟେ ବାଉଁଶରେ ଅଧା ଫାଳି କିିଆ କରି ସେଇଥିରେ ଲଗେଇକି ସେ ମୁଁ ଦୂରରୁ ଦୀପ ଦେଖେଇ ଫୁଟାଇ ଏମିତି କରିକି ମୋ ବାଣ ସେଇରା ଶିଖିଚି। ।
ହଁ ସେମିତି ବି ଆମର ବି ଏଠି ସେମିତି ଫୁ ହ୍ୟାଲୋ ହୋଉ ତାହେଲେ ସାଙ୍ଗ ମୁଁ ଟିକେ ରହୁଚି। ଆଉ ପଛରେ କଥା ହବା ଆଉ ହୋଉ।